ହ୍ୟାଲୋ।
ହ୍ୟାଲୋ। ହ୍ୟାଲୋ।
ହଁ ହଁ କୁହନ୍ତୁ କୁହନ୍ତୁ।
ଶୁଭ ସନ୍ଧ୍ୟା।
ଶୁଭ ସନ୍ଧ୍ୟା। ଆଉ
କଣ କରୁଛନ୍ତି?
ଏଇଠି ଆସିଲି ଟିକେ ଅଟା ଚକଡି ବାକୁ।
ଆଛା। ରାତିରେ ରୋଷେଇ କଣ?
ରାତିରେ ରୋଷେଇ ତ ସେଇ ରୁଟି ଆଉ। ଡାଲମା ଭଜା ଆଉ ଆଳୁ ଭଜା ଟିକେ ଆଉ।
ଆଚ୍ଛା।
ଆଉ ଆପଣଙ୍କର?
ମୁଁ ସକାଳର ଅଛି ଡାଲମା ଆଉ ରୁଟି କରିବି ଆଉ।
ହୁଁ ଆଉ ଯୋଉ କହୁଥିଲେ ରାଜସ୍ଥାନ ରେ ଅଛନ୍ତି। ରାଜସ୍ଥାନ ରେ ଏ ତ ବଢିଆ ବଢିଆ ଜାଗା ଅଛି ବୁଲିବା ପାଇଁ। ଜୟପୁର ହେ ଏକା ସବୁ ବୁଲୁଥିବେ ତ।
ଯାଇଥିଲୁ। ହଁ ଯାଇଥିଲୁ ପଦ୍ମାବତୀ ପ୍ୟାଲେସ୍ ଉଦୟପୁର ପ୍ୟାଲେସ୍।
ହଁ ତାହେଲେ ବଢିଆ ବଢିଆ ଜାଗା ଟିକେ ସେ ବିଷୟରେ ଟିକେ କୁହନ୍ତୁ। ମୁଁ ତ ଯାଇଥିଲି ଅବଶ୍ୟ। ଆଉ ମୋ ଝିଅ ବେଳେ ଯାଇଥିଲୁ ଟିକେ ମାନେ ଏମତି ବାହା ହେଇ ନଥିଲୁ କଲେଜ ତରଫରୁ ଯାଇଥିଲୁ ବୁଲିବାକୁ। ଅ ସିଆଡେ ଜୟପୁର ଆଉ ରାଜସ୍ଥାନ ହଁ ବୁଲିଥିଲୁ। ଆଉ ତ ଏତେ ଦିନ ହେଲାଣି। କିଛି ଟା ଭୁଲିଗଲାଣି ଭୁଲିଗଲେଣି। କିନ୍ତୁ ମୋର ମନ ଅଛି। ଯୋଉ ହାବା ମେହେଲ ଆଉ ଜୟପୁରରେ ସବୁ ଦେଖିଥିଲୁ। କି କୁହନ୍ତୁ ସେ ବିଷୟରେ କଣ ଜାଗା ଆସୁ ଭଲ ଭଲ।
ହଁଁ ଏ ଏମିତି ଭଲ। ଭଲ ତ ସବୁ ହେଇତ ତାଙ୍କର ପ୍ୟାଲେସ ଗୁଡାକ ଖାଲି। ବଡ ବଡ ପ୍ୟାଲେସ୍ ଗୁଡାକ। ପାଣି ମହଲ ଅ ରାଜା ମହଲ ଖାଲି ବାସ ଭଲ ଲାଗିଲା ଦେଖ ଖିବାକୁ ମୋତେ ଭଲ ଲାଗେ ସେଇଟା। ତାଙ୍କ କଲଚର୍ ଭଲ ଲାଗେ।
ହଁ ମତେ ରାଜସ୍ଥାନୀ କଲଚର ଟା ବେଶୀ ଭଲ ଲାଗେ। ଆ ତାଙ୍କର ଯୋଉ ଡ୍ରେସ ଯୋଉ ଗୁଡା ପିନ୍ଧନ୍ତି ଯୋଉ କଷ୍ଟ୍ୟୁମ ଗୁଡାକ ତାଙ୍କର।
ହଁ। ରାଜପୁତାନୀ ଯୋଉ ତାଙ୍କର ପୋଷାକ ଟା ଥାଏ ସେଟା ବହୁତ ଭଲ ଲାଗେ
ଆମେ ଯୋଉ ଆଣେ ରାଜସ୍ଥାନୀ ଡ୍ରେସ ଯୋଉ ଆଣୁ ଯୋଉ କହନ୍ତି ଯୋଉ ରାଜସ୍ଥାନରେ ପ୍ରିଣ୍ଟ ହେଇଥିବ ତା ଦେହରେ ସବୁ
ହଁ
ହୁଁ ଆଉ ସେଠି ଯୋଉ ମୁଁ ଦେଖିଛି ତାଙ୍କର ଗୋଟେ ଝୁମର ନା କଣ ଗୋଟେ ଯୋଉ ଡ୍ୟାନ୍ସ ଟେ ହୁଏ ସେ ନାଚନ୍ତି ସବୁ ଆଉ ଘୁମର ଘୁମର ଘୁମର ଡ୍ୟାନ୍ସ ସେ ଯୋଉ କରନ୍ତି ସେ ଯୋଉ ବଢିଆ ଲାଗେ ଦେଖିବାକୁ ଆଉ ଚୁଲି ସବୁ ପିନ୍ଧିଥାନ୍ତି ଏତେ ଏତେ ଲେଖା କ ତାଙ୍କର ମାନେ ପୁରା କହୁଣୀ ଉପରକୁ ହଁ ସେଟା ଦେଖିବାକୁ ବଢିଆ ଲାଗେନି ମାନେ ଦେଖ ଆମେ ପିନ୍ଧି ପାରିବାନି ସେଇଟା ଇଏ ନୁହଁ କିନ୍ତୁ ଗୋଟେ ଯୋଉ ଦେଖିବାକୁ ତାଙ୍କୁ ସେଇଟା ଗୋଟେ ମତେ ବଢିଆ ସୁନ୍ଦର ଲାଗେ
ହଁ, ବହୁତ ଭଲ ଲାଗେ। ତାଙ୍କ କଲଚର୍, ତାଙ୍କ ଖାଇବା ସବୁ ଭଲ ଲାଗେ।
ହଁ, ହଁ। ତାପରେ ସେଠି ଗୋଟେ ଭଲ ଜିନିଷ ହଉଛି, କଣ କହିଲ, ଏଇ ଯୋଉ ବଡ ବଡ ଜାଗା ଗୁଡା ଆଛି, ଯୋଉ ପ୍ୟାଲେସ ସବୁ ଏଇ ଯୋଉ ବଡ ବଡ ସବ ମାନେ ଭଲ ଭଲ ସବୁ ମାନେ କିମ୍ବଦନ୍ତୀ ସବୁ ଅଛି ଆମର ସେପଟେ। ଆଉ
ମାନେ, ସେ ପଡ ତମେ ତାଙ୍କର ସେଇ ଜାଗାକୁ ଯିବ, ତମକୁ ଯେମିତି ଲାଗିବ ଫିଲ୍ ହେବ, ମାନେ ସତରେ ସେଇ ସବୁ ଘଟଣା ଘଟୁଛି ଏଠି। ଆମେ ଜାଣିପାରୁଛେ, ସେମିତି ଲାଗିବ।
ହଁ, ସେମିତି ଲାଗିବ। ଭଲ, ଭଲ ଜାଗାଟା କିନ୍ତୁ, ଏହା ଯେହେତୁ ତୁ ମାନେ ଯେମତି ଲାଗେ, ବେଶୀ ମୋର ମନ ଅଛି, ଆମେ ସେତେବେଳେ ସେତେବେଳେ ଯାଇଥିଲୁ।
ହୁଁ।
ସେତେବେଳେ
ପାଣି ବେଶୀ ମାନେ ବନ୍ଦ ହେଇଯାଏ, ଜଲଦି ଆମେ ଟ୍ୟାବ ରେ ଗାଧଉଥିବୁ ନା ଆମର ପିଲାମାନେ ସମସ୍ତେ ଗାଧୋଉଥିବେ, ହଠାତ୍ କିନା ପାଣି ସରିଯାଏ।
ହଁ, ତମର ଟିକେ ପାଣି ପ୍ରବ୍ଲେମ୍‌ ସେପଟେ।
ହଁ, ସେପଟେ ପାଣି ଟା ଜଲଦି ସରିଯାଏ। ଆମେ ମୁଁ ଥର ମୁଣ୍ଡରେ ଥରେ ସାମ୍ପୁ ଲଗେଇଛି, ପାଣି ବନ୍ଦ ହେଇଗଲା। ସେଠୁ ଯେହେତୁ ଆମେ ଏଇ ତରଫରୁ ଯାଇଥିଲୁ। ଉଁ, ଆମର ପାଣ୍ଡା ଦେଲେ ସାଙ୍ଗେ ସାଙ୍ଗେ ଅବଶ୍ୟ ଗାଧେଇଲୁ। ଉ-କିନ୍ତୁ ଭଲ-ଉ-ମାନେ ମତେ ସେଇଟା ଏତେ ବଢିଆ ଲାଗିଥିଲା। ରାଜସେନ ଆଉ ତାଙ୍କର ସେ ସେପଟେ ମୋର, ମୁଁ ଆକ୍ଚୁଆଲି ଦଶ ଦିନ ଟ୍ରିପ୍ ଥିଲା ଆମର। ହେଲା କି ଆମେ ସବୁଆଡେ ବୁଲିବାକୁ ଯାଇଥିଲୁ। ରାଜସ୍ଥାନ, ମଥୁରା, ବୃନ୍ଦାବନ ସେ କହୁଛି ଦି ହଜାରଛିି ଚାରି ମସିହାରେ-ପାଞ୍ଚ ମସିହାରେ ଯାଇଥିଲୁ।
ତ, ସେତେବେଳେ ଅ-ଯୋଉ ଯାଇଥିଲୁ, ସେ ଏଠି ବୁଲିବାକୁ। ସେଠି ଯୋଉ ଖାଇବାଟା, ମୁଁ ଆଉ ଭାତ ଖାଇପାରେନି। ତାଙ୍କର ଯୋଉ ରାଜମା କୁ ରୁଟି ଟା ଏତେ ବଢିଆ ଲାଗେ। ପୁରୀ ଦିଅନ୍ତି। ଆ ନହେଲେ, ପୁରୀ ଯୋଉ ରାଜମା ନହେଲେ ରୁଟି ରାଜମା, ଏଇଗୁଡା ମତେ ଏତେ ଖାଇବାକୁ ଭଲ ଲାଗିଗଲା ଯେ, ସେଠି ମୁଁ ଭାତ ଦଶ ଦିନ ଖାଇବା ବୁଲିଗଲି। ଆାଇଲା ବେଳକୁ ଡାଙ୍ଗ ହେଇଯାଇଛି।
ଘରେ କହିଲେ, ହଉ, ଇଏ ବୁଲିବାକୁ ଯାଇଛି ସେ ସେ ଏଇ ଗୁଣ ଆ ଦେହରେ ଜୀବନ ନାହିଁ।
ହେଇଥିଲା ଆମର ସେଇଟା ଫେମସ୍, ଉ-ମ-ଯେଉଁ ଡାଲବାଟି।
ହଁ।
ଡାଲବାଟି ଚୂର୍ମା।
ଡାଲବାଟି ଚୁର୍ମାଟା ତାଙ୍କର ହଁ, ଫେମସ୍ ସେଠି।
ହଁ।
ଆଉ ସେଠି କିନ୍ତୁ ସେଇ -କ- ହଁ, ସେଠି ଆମର କିନ ସେ କ୍ୟାମ୍ପରେ ଖାଲି ଦେଲେ, ଖାଲି ଆମକୁ ସେ ଯୋଉ ତେ ଖାଇଆ, ଆମ ଓଡିଶା ଖାଇବା ତଳେ।
ହୁଁ। ଭଲ ଲାଗେ, ସେପଟେ ମତେ ବହୁତ ଭଲ ଲାଗିଲା।
ଖାଇଦେବି।
ହୁଁ।
ସେମିତି ତମେ, ଏମିତିକି ନହେଲେ ଗୋଟେ ଯୋଉ ଜଳିଖିଆ ଦୋକାନ ଯାଉଚ, ଏଠି ଓଡିଶାରେ କିଣି ଦଉଛେ, ହେଇ ଟିକେ ବରା ଖାଇଦେଲା ଯୋଡ଼େ, କି ମାନେ ଏମିତି ବରା, ଆଳୁଚପ ଯାହା ଗୋଟେ ମିଳିଯାଉଛି ସେଠି ଏମିତି ଗୋଟେ ପର୍ଟିକୁଲାର ଦୋକାନକୁୁ ଯିବାକୁ ପଡିବ ତମକୁ।
ସେଇଆ।
ଆଉ ଯେମିତି ଆମର ଯେମିତି ଜଣେ ଯେମିତି ସବୁ ମନ୍ଦିର ଆମ ଜଗନ୍ନାଥ ମନ୍ଦିରରେ ଯେମିତି ଆମେ ଯୋଉ ଅଭଢା ଟିକେ ଖାଇଦେଲେ ଆମ ଆତ୍ମା ତୃପ୍ତି। କିନ୍ତୁ ବାହାର ଜାଗା ମନ୍ଦିରର ଖାଇବା ଗୁଡା ସେତେ ମାନେ ଏ ଏତେ ଭଲ ଲାଗେନି ମାନେ
ଆପଣ ସା ଯେ ହାତ କିଛି ମିଳୁନି।
ନା।
ତାଙ୍କ ପ୍ରସାଦରେ କେବଳ ସେଇ ଉ ଭୋଗ ଶୁଖିଲା ଭୋଗ ଯାହା ଦେବେ।
ହଁ ବା ଶୁଖିଲା ଭୋଗ ମାନେ ଉଁ ଯୋଉ କଣ କହିଲେ ମାନେ କୋଉଥିରେ ଅଧିକ ମିଠା ଥିବ ତାଙ୍କର।
ଖାଲି ମିଠା ଏପଟେ ଖାଲି ମିଠା ହବନି ଘିଅକୁ ମିଠା।
ହଁ।
ତା ଯୋଉଥିରୁ ଭଲ ଘିଅ।
ହଁ ହଁ ବା ସେଇ ଜି ସେଗୁଡା ଆମେ କଣ କି ଆମର ଗୋଟେ ଖାଇବା ଆମେ ଲୁଣ ରାଗ ମିଠା ଆମେ ସବୁଟା ଖାଇପାରେ। ଏପଟେ ଯେମିତି ଏଠି ଜଗନ୍ନାଥ ମନ୍ଦିରରେ ଯେତେ ଲୋକ ଆଉଛନ୍ତି। ଅବଢା ଖାଇଦେଲେ ଆତ୍ମା ମାନେ ତମେ ଆଉ ଦିନ ଯାକ ବି ଭୋକ ଲାଗିବନି।
ବଲା
ବାହାର ଜାଗାରେ କଣ ତମେ ବା ହଁ ଆରାମ ସେ ବୁଲ ବାହାର ଜାଗାରେ ଏଇ ଯୋଉ ଦହିବରା ଟିକେ ଖାଇଦେଲେ। ଆମକୁ ଖୁସି ଲଗିଲା ମାନେ ସେଗୁଡା ସେଠି କିଛି ମିଳିବନି ଯାହା ଯିବ ରେଷ୍ଟୁରାଣ୍ଟ ଯିବ। କଣ ଖାଇବ ଆସିବ?
ସେଇଆ।
ନୁହଁ କି?
ହୁଁ ମୁଁ ଏଇଆ ବା କହିଲି। ମାନେ ବାହାରେ କିଛି ମିଳେନି ଯାହା କରିବ ନିଜେ ଆମ ଓଡ଼ିଶା ଖାଇବା କିଛି ମିଳିବନି।
କିଛି କିଛି ମିଳିବନି। ମୋର ମନ ଅଛି ସେତେବେଳେ ଆମେ ତିରୁପତି ବି ଯାଇଥିଲୁ ଉ ବହୁତ ଦିନ ହେଲାଣି ତିରୁପତି ଯାଇଥିଲୁ ସେମିତି ସେଠି ସେମିତି ଉ ଉ ଖାଲି ରାଗ ଖାଲି ରାଗ କୁ ଖାଉ ତେଲୁଗୁ ଲୋକ ସେ ସବୁ ତାଙ୍କର ରସମ ଯୋଉ କଣ କହିଲେ ଯୋଉ ଚାରୁ ପାଣି ଯୋଉ ସେଗୁଡ଼ା ଉଁ ଖାଲି ସେଗୁଡା ଯେ ଛୁଆ ଗୁରାଙ୍କର ପୁରାଝାଡା ହେଇଗଲା ଏଟା ଖାଇ ଖାଇକା।
ହୁଁ ହୁଁ।
ଛୁଆ ଆଉ ଉଠିଲେନି ଛୁଆ ଛୋଟ ଛୋଟ ହେଇଥିଲେ ସବୁ ତିନି ବର୍ଷ ଚାରି ବର୍ଷର ହେଇଥିଲେ। ଚାରି ପାଞ୍ଚ ବର୍ଷ ଲେଖା ବି ଗୋଟେ ଜଣେ ଝିଅ ଟା ହେଇଥିଲା ସେ ଭଉଣୀର ଝିଅ। ଇଏ ସବୁ ଏଁ ଚାରି ବର୍ଷ ଏମିତି ହେଇଥିଲେ ସେ ଛୁଆ ଆଉ ଜମା ଉଠିଲେନି ସେଇଠୁ ସେ ଗୁଡ଼ା ଖାଇକି। ଆଉ ଗୋଟେ ସୋୟାବିନ୍ ଟାକୁ ମାନେ ଏମିତି। ପୁରା କରିଥିବେ ବଢିଆ କି ଦେଖାଯିବ ଏତେ ସୁନ୍ଦର କିନ୍ତୁ ଏତେ ରାଗ ତମେ ଗୋଟେ ବି ଖାଇପାରିବ
ଦାଗ ଖାଆନ୍ତି ପ୍ରବଳ।
ହୁଁ। ଉଁ ମାନେ ଜ ବାହାର ଜାଗା ଖାଏ ଆମ ଓଡିଶା ଜଗନ୍ନାଥ ମନ୍ଦିରର। ଅଭଡା, ଡାଲି ଯୋଉ ମାନେ ଖାଇଦବ ମାନେ। କି ଡାଲମା ଯାହା ହଉ ସାକର ଯାହା ଖାଇଦବ ତାଙ୍କର ଯୋଉ। ବେଶର ଯାହା ଖାଇଦବ ବଢିଆ ଲାଗେ।
ଶାନ୍ତି ମାନେ ଆଉ କିଛି ଦରକାର ପଡିବନି ହେଇଆ।
କିଛି ନାଇଁ ମ ପେଟ ପୁରିଯିବ ପରା।
ଆଉ ସେମାନଙ୍କ ଖାଇବା ମୋତେ ଅବଶ୍ୟ ଭଲ ଲାଗେ କିନ୍ତୁ ସେଇଟା ପେଟ ପୁରିବା ପାଇଁ ନୁହଁ।
ନାଇଁ ଏମିତି ଜଷ୍ଟ ଟିକେ ପ୍ରସାଦ ଜେମିତି ପାଇଆ କଥା ଆଉ କଣ ମାନେ କହିବାର ଅର ଥ ହଉଛି କଣ କି ବାହାର ଜାଗାରେ ତ ଆମେ ସବୁଟା ମାନେ ବାହାରୁ। ମନ୍ଦିର ଗଲୁ କୋଉଠି ଖାଇଦେଲୁ କି କଣ କଲୁ। ପୁଣି କେତେ କେତେ ବାଟରେ ସବୁ ଥାଏ ନା ପୁଣି ଆସିବ ରୁମକୁୁ ଆସିବ। କଉଠି ଯଦି ହୋଟେଲ ନେଇଥିବ ହୋଟେଲକୁ ଆସିବ ସେଠି ଖାଇବ ନହେଲେ କଉଠି ରେଷ୍ଟୁରାଣ୍ଟକୁ ଯିବ ବୁଲିବ। ଆମର କଣ ମାନେ ପ୍ରତି ଗୋଡ ଗୋଟେ ପକେଇଲା ବେଳକୁ ସେଠି ଦହିବରା ବାଲା ଠିଆ ହେଇଥିବ ଖାଇଦେଲ ଯୋଡେ। ଏ ସେଠି ବରା, ସିଙ୍ଗଡା ବି କ୍ରି ହଉଚି ଯୋଉଟା ମାନେ ପେଟ ପୁରିଗଲା ତମେ ବୁଲିଲ ନହେଲେ ଏତେ ଏତେ ଜାଗା ବୁଲିବାକୁ। ମୋ ଖାଇବା ବିନା ଆଗ ମୁଣ୍ଡ କଣ ହେଇଯାଇଥାଏ ହେତେବେଳୁ। ଯୁଆଡେ ଯାଅ ଆଗ ଖାଇବାଟା ତ ଆଗ ଥୁଆ ହବା ଦରକାରେ।
ଆମେ ଯୁଆଡେ ଯାଉ ଯୁଁ ମାନେ ସେଠି ଥିଲାବେଳେ ବୁଲି ଆଙ୍କର ଛୁଆ ଯେତେବେଳେ ଛୁଟି ରହେ ମାନେ ବୁଲି ଯାଉ। ବୁଲି ଗଲା ମାନେ ମୁଁ ଆଗ ଚାରିଟାବେଳୁ ଉଠିକି ଆଗ ରୋଷେଇ କରିବି। ମତେ ସେଇଟା ଚିନ୍ତା ବାହାରେ କିଛି ଖାଇବାକୁ ମିଳିବନି ସେପଟେ ଆମର ସବୁ ଜଳଖିଆ କେତେବେଳେ ରୁଟି ଫୁଟି ଆମେ ସେଗୁଡା। କି ମୋ ପୁଅ ଖାଏନି ଉ ପ୍ରାୟ ଛୋଟବେଳୁ ସେ ରୁଟି ଖାଏନି ଭାତ।
ହୁଁ ହୁଁ ହୁଁ।
ମୁଁ ରୋଷେଇ ସାରିକି ହିଁ ପୁରା ଟିଫିନ ପ୍ୟାକ୍ କରିକି ଆକୁ ନେଇକି ଯିବୁ ବୁଲି। ତାପରେ ଯାଇକି ଯୁଆଡେ ଯାହା।
ହୁଁ ସେଇଆ ବା କହିଲି ଆଉ ସେପଟ ଖାଇଆ ହଉଛି। ତୋର ପ୍ରୋବ୍ଲେମ ନା ଆମର ନହେଲେ ଏଠି କିଛି ନାହିଁ ଆମର। ଏପଟେ ସବୁ ତମେ ଖାଇପାରିବ ଯୁଆଡେ ଯୋଉ ମନ୍ଦିର ଯାଅ। ଆଜିକାଲି ତ ସବୁ ମନ୍ଦିର ମାନଙ୍କରେ ବି ମାନେ ଖାଦ୍ୟ ମିଳିଲାଣି।
ସେଇଆ ହୁଁ।
ଉଁ ଯଉଠିକି ଯିବ ଏବେ ଯୋଉ ମନ୍ଦିରରେ ସବୁ ମାନେ ଉଁ ତମେ ପ୍ରସାଦ ପାଇଁ କହିଦବ ଯଦି ନାଇଁ ଆମର ଏତିକି ଲୋକ ଆସିନେ ଆମେ ଖାଇବୁ। ସବୁ ମନ୍ଦିରରେ ଆମର ଖାଇଆ।
ଆମର ଏପଟେ ଖାଇବା ପ୍ରୋବ୍ଲେମ ଏପଟେ ନାହିଁ। ଯିଏ ଆସିବ କି ସେ ଆରାମସେ ଖାଇ ପିକି ବୁଲିବ।
ଖାଇ ପିକି ବୁଲିବ ଆଉ ସେପଟ ମନ୍ଦିରମାନଙ୍କରେ ମୁଁ ଦେଖିଚି ମୁଢି ବି ଭୋଗ ହଉଛି।
ହଁ ମୁଢି। ଇ ମୁଁ ଜାଣିନି ଏହିଟା ମନ୍ଦିର କେବେ ଯାଇନୁ ଏ ମଝିରେ ସବୁ ପ୍ଲେସ ଯାଇଛୁ ପ୍ରାୟ ମନ୍ଦିର ଗୋ ଗୋଟେ ଜାଗାକୁ କେବଳ ଯାଇଥିଲୁ ସେ ପାଖରେ। ସେଇଠି ତାଙ୍କର ମିଠା ହିଁ ପ୍ରସାଦ ମାନେ ସେ ନଡ଼ିଆଟାକୁ କଣ କରିବେ ତାଙ୍କ ସେପଟେ ସେ କଞ୍ଚା ନଡ଼ିଆ ଆମର ଏପଟେ ଯେମିତି କଞ୍ଚା ନଡ଼ିଆ ମିଳେ ତାଙ୍କ ସେପଟେ ମିଳେନି। ହଁ ସେଇଟା ଶୁଖିଲା ଗା ଖାଲି ସେ ଶୁଖିଲା ନଡିଆ। ଟା ହିଁ ଭୋଗ ଲାଗେ ଠାକୁରଙ୍କ ପାଖରେ ସେଇ ନଡିଆ ଟାକୁ କୋରିକି ଆଉ ମି ମିଠା ଯୋଉ ପ୍ରସାଦ ଯାଇଥିବ ଆ ସେଇଟାକୁ ମିଶେଇକି ଦିଅନ୍ତି ପ୍ରସାଦ। ସେଇଟା ହିଁ ଯାଇ
ହଁ ନାଇଁ ମୁଁ ବରଂ ଆମେ ଯୋଉ ଶନ୍ନି ସିଂଗ୍ନାପୁର ଯୋଉ ଯାଇଥିଲୁ ସାଇବାବା ମନ୍ଦିରରୁ ସେଠି ଆମ ଦେଖି ସେ ଯୋଉ କଣ କହିଲା ମୁଢି ଭୋଗ ହବ ତାଙ୍କର ଆଉ ଏମତି ପ୍ରାୟତଃ ସେ ଯାଗାରେ ମୁଢି ମୁଁ ଦେଖଛି ସିଆଡେ ସବୁ ମୁଢି ଭୋଗ ହଏ
ସେ ହେଇଥିବ ମୁଁ ଜାଣିନି।
ହୁଁ ଆଉ ସେପଟେ ଶିବ ମନ୍ଦିର ମାନଙ୍କରେ ଦେଖୁ ନାହାନ୍ତି ମାନେ ଝିଅ ପିଲାମାନେ ସ୍ତ୍ରୀ ଲୋକମାନେ ବି ନିଜେ ଲିଙ୍ଗ ଛୁଇଁକି ଆମର ଏପଟେ ଯେମିତି ନାହିଁ ମାଳି ଆଉ ବ୍ରାହ୍ମଣ ପୂଜା କରିବେ ସେପଟେ ସେମାନେ ସବୁ ନିଜେ ନିଜେ କାରଣ ମାରୁଆଡି ମନେ ପୁରା ପୂଜା କରନ୍ତି ନା ସବୁ ସ୍ତ୍ରୀ ଲୋକ ତାଙ୍କର ନିଜେ ନିଜେ ପୂଜା କରିବେ ଯାଇଁ।
ହୁଁ ତାଙ୍କ ସେପଟେ ମାନେ ପୂଜାରୀ ଥାଇକି ବି ତମେ ନିଜେ ପୂଜା କରିବ ସେଇଟା କିଛି ଅସୁବିଧା ନାହିଁ।
ହୁଁ ହୁଁ ଉ।
ମତେ ଭଲ ଲାଗେ ଯେ, ହଁ ଆମେ ନିଜେ ବୁଜା କରି ପାରିଲେ ଠାକୁରଙ୍କୁ
ହଁ ନାଇଁ ଆମେ କଣ କି? ଏଇପଟେ ଟିକେ ଛୁଆବେଳୁ ଦେଖି ଆସିଛୁ, ତ ଭାଇନା ମାନେ ପୂଜା କରିବା। ଆମେ ଗୋଟେ କେମିତି ଗୋଟେ ନିଙ୍ଗଛୁଇଁ ପୂଜା କରିବାକୁ, ଗୋଟେ ଇଏ ଲାଗିବ।
ନାଇଁ ସେଇଟା ମତେ ଫାଷ୍ଟ ଫାଷ୍ଟ ଭଲ ଲାଗିଲାନି, ଆମେ ଫାଷ୍ଟ ଗୁଜୁରାଟରେ ଗୁଜୁରାଟରେ ବି ମାନେ ଏମିତି ତ ଭଲଲାଗିଲାଣି। ଫାଷ୍ଟ ଫାଷ୍ଟେ ମୁଁ କହିଲି ଏମିତି କଣ ଏପଟେ ନା ହଁ, ଏପଟେ ଆମର ଏପଟେ ସବୁ ଚଲୁଛି। ମନେ ମନେ ଚାଲୁଛି। ଆମ ନିଜେ ପୂଜା କରୁଛନ୍ତି, ତାପରେ ଧୀରେ ଧୀରେ ସେଇଠି ରହିଲା ପରେ ତାଙ୍କ ସହିତ ଅଭ୍ୟସ୍ତ।
ହଁ ଯେ ଯୋଉ ଜାଗାରେ ରହିବ ସେଇ ସେଇଟାକୁ ମାନିବାକୁ ବାଧ୍ୟ ଆଉ ଚଳିବ ପୁଣି କେମିତି ନହେଲେ?
ହୁଁ ନା ମୁଁ ଚାରି ବର୍ଷ ସେଇଠି ରହିଲି, ସେୟା ଆମ ଓଡିଆ ଫ୍ୟାମିଲି ବି ଅଛନ୍ତି, ବହୁତ ଅଛନ୍ତି ସେଠି ମୁଁ ଥିଲି ଆମେ ସେଇଠି ଅଛନ୍ତି, ଫ୍ୟାମିଲି ବହୁତ।
ହଁ ହଁ ଆଜିିକାଲି ସବୁଆଡେ ଏଇଠି ଦିଲ୍ଲୀରେ ଜଗନ୍ନାଥ ମନ୍ଦିର ଅଛି, ମୋ ଗୋଟେ ସାଙ୍ଗଟେ ସେଇଠି ସେ ତାର ମାନେ ପ୍ରାୟତଃ ତାଙ୍କର ଯୋଉ ପିଲାମାନେ ଟିକେ ଜନ୍ମଦିନ ହେଲେ କହିବେ, ଆମେ ଜଗନ୍ନାଥ ମନ୍ଦିରରୁ ଆଣିକି ଖାଇବୁ। ଏ ସବୁ ମନ୍ଦିରରେ ଯୋଉ ଦଉଛନ୍ତି ପ୍ରସାଦ, ସିଏ ଆଣିକି ସବୁ ଭାତ, ଡାଲମା ହଁ ମୁଁ ବର୍ତ୍ତମାନ ସିଜନ ଖାଇ ଦଉଛନ୍ତି।
ହଁ।
ହୁଁ ସବୁ ଓଡିଆ ଫ୍ୟାମିଲି ରହୁଛନ୍ତି ସବୁ
ହୁଁ ପ୍ରାୟ ରହୁଛନ୍ତି, ସେୟା ଗୁଜୁରାଟରେ ଅଛନ୍ତି, ଆମର ଜଗନ୍ନାଥ ମନ୍ଦିର ଅଛନ୍ତି ତାରେ ରଥଯାତ୍ରା ବି ହଉଛି। ତେଣୁ ରାଜସ୍ଥାନରେ ନାହାନ୍ତି।